ହ୍ୟାଲୋ ଦିଦି ତମ ଭଏସ ଟା ଭଲସେ ଶୁଭା ହଉଛି।
କୁହ
ହଁ ହଁ ହଁ ଆଉ କଣ କରୁଛନ୍ତି ଏବେ?
କିଛି ନୁହଁ ଏଇ ରାସ୍ତା ଆଡେ ବୁଲୁଛି।
ଓହୋ ଆଉ ଆଜି କେତେବେଳେ କଣ ଥିଲେ?
ମୁଁ ପାଞ୍ଚଟା।
ଓହୋ ବ୍ରେକ୍ ଫାଷ୍ଟ ସରିଲାଣି? ହଁ।
ଆଜ୍ଞା?
ବ୍ରେକ୍ ଫାଷ୍ଟ ବ୍ରେକ୍ ଫାଷ୍ଟ ସରିଲାଣି?
ବ୍ରେକ୍ ଫାଷ୍ଟ ବ୍ରେକ ଫାଷ୍ଟ ନୁହଁ ପଖାଳ ଭାତ।
ଆଉ ସକାଳୁ ଭାତ ଖିଆ ହେଇଯାଉଛି?
ହଁ ହଁ।
ଓ ଆପଣଙ୍କର ଦିନକୁ କେତେ ଟାଇମ ଭାତ କି? ମାନେ ଯଦି ଆପଣଙ୍କର ଦିନକୁ କେତେ ଟାଇମ ଭା ଭାତ ଖାଉଛ।
ଛଅ ସାତ
ଛଅ ସାତ ଥର ଭାତ ଖାଉଛ?
ହଁ ବା।
ଗାଁରେ ତ ଏ ଏତେ ଥର ବି ଖାଆନ୍ତିନି କେତେବେଳେ କେତେବେଳେ ଖାଉଛ?
ମୋର ସେମିତି ନାହିଁ ଯେତେବେଳେ ଭୋକ ନାଗିଲା ଭାତ ଖାଅ। ଯେତେବେଳେ ଭୋକ ଆଣିଲେ ନାଗିଲା ଭାତ ଖାଅ। ମତେ ତେ ଘଣ୍ଟେ ଅଧଘଣ୍ଟେ ଛାଡିକି ଭୋକ କ ଲାଗେ।
ଓହୋ। ଖାଇଆ ପ୍ରିୟ ଲୋକ ବୋଧେ ଆଉ।
ହୁଁ।
ଓ ନାଇଁ ଆମର ତଥାପି ଭୁବନେଶ୍ୱର ରହିକି ବି ଗାଁ ଷ୍ଟାଇଲରେ ଆମେ ଚାରିଥର ଖାଉଛୁ ମାନେ ସକାଳେ ବ୍ରେକ୍ଫାଷ୍ଟ ପୁଣି ଏଗାରଟା ବାରଟା ବେଳେ ଫେରେ ଭାତ ପୁଣି ଚାରିଟା ପାଞ୍ଚଟା ବେଳେ ଥରେ ଭାତ ଦେନ୍ ରା ତିରେ ରୁଟି।
ଉଁ ହୁଁ।
ଆପ୍ ମାନେ ଆପଣଙ୍କର କଣ ରାତିରେ ରୁଟି ନା ଭାତ?
ନାଁ ମ ଭାତ, ରୁଟି ହୁଏ ବଟ୍ ରୁଟି ଖାଇଲେ ବି ମୁଁ ଭାତ ହିଁ ଖାଏ କାରଣ ରୁଟି ଖାଇଲେ ଭୋକ ଲାଗେ।
ଓ ଓହୋଃ, ଖାଲି ଭାତ ଖାଆନ୍ତି ଓହୋଃ ଏଇଠି ବିଇ-ଇ-ଇ ସେଇ ଷ୍ଟାଇଲ ମାନେ ଭୁବନେଶ୍ୱରରେ?
ରହୁଛି। ତ ବାଲେଶ୍ଵରରେ ସେମିତି ମିଳେନି, ହଁ ବାଲେଶ୍ଵରରେ ଯେହେତୁ ମେସରେ ରହୁଛି ସେଇ ରାଧୁଆ ଟାଇମ୍ ଭାତ ରାତିରେ ରୁଟି।
ଓ ମେସରେ ରହୁଛ?
ହୁଁ। ଆଉ ଖାଇ ବାଧ୍ୟ ହେଇକି ଖାଇତେ ପଡେ ଆଉ। ସେ ମେସ୍ ରହିି ତ ମୁଁ ଦଶ କିଲୋ କମିଗଲିଣିି ଖାଇବା ବିନା।
କମିଗଲେଣି? ଦଶ କିଲୋ।
ବେଶ୍। ଘରେ ମୁଁ ଛଅଟାତରେଇ ଖାଉଥିଲି ସେଠ ମୁଁ ଗୋଟେ ଟାଇମ ଭାତ ଆଉ ଗୋଟେ ଟାଇମ୍ ରୁଟି ଖାଇମି। ଆଉ ବାକି ଟାଇମ୍ ଛତୁଆ କି ମୁଡିଫୁଡି ଖାଇମି ତ ଯାହା ବି ହେଲେ ଝଡିମି।
ପଢ଼ାପଢି ଚାାଲିଛି ବୋଧେ?
ହଁଅ-ଅ-ଅ ସେଠି ପଢୁ। ପିଲା ଏଇ କମ୍ପିଟେଟିଭ୍ ପାଇଁ ଆଉ‌ ମେସ୍ ଛାଡ଼ିଲା ଆଉ
ହୋ ହୋ ସେଇଥିପାଇଁ ମେସରେ ରହିକି ପଢୁଛ ବୋଧେ ଆଉ।
ହୁଁ।
ଏ ଆଉ ଘରୁକୁ କେବେ ଯାଇଥିଲ?
ଏବେ ତ ଏଇ ଘରେ ଅଛି ରଜ ପାଇଁ ଆସିଛି।
ଓହୋଃ ପୁଣି କେବେ ଯିବ ମେସକୁ?
ପଳେଇବା ଆଉ।
ଆଜ୍ଞା
କିଛି ଦିନ ରହି ଘରେ ପଳେଇବା ଆଉ
ସେଠି କଣ କୋଚିଙ୍ଗ୍ ନେଉଛ ନା ନିଜେ ପଢୁଛ ସେମ୍?
ନାଇଁ ନାଇଁ କୋଚିଂ ନଉନି, କୋଚିଂ ନେଇତେ ଆଉ ବାଲାନ୍ସସ ନାହିଁ।
ଓହୋଃ ଗମେଣ୍ଟ୍ କୋଚିଙ୍ଗ୍ ପୁରାଆ-ଆ-ଆ ଦିଆ ହଉଚି଼ ସେରା କଣ ପୁରା ଠିକଠାକ୍ ଅଛି ନା ଭଲ ନୁହଁ?
ମୁଁ ତ କୋଚିଂ ନେଇନି କେବେ।
ଓ ହୋ କଚିଂ ଯାଇନ? କଣ ଅନଲାଇନ୍ ମୋବାଇଲ୍ ରୁ ପଡୁଥିବ ୟୁଟୁବ୍ ରୁ।
ଚିଂ ନିଅନ୍ତି ସେମାନେ ତ କୁହନ୍ତି କି ହଁ ଭଲ ପଢାନ୍ତି ବୋଲି ବାଲେଶ୍ଵରରେ ସେଇଠି।
ଯୋଉମାନେ କୋଚିଂ ନିଅନ୍ତି ତାଙ୍କର ସବୁ ହେଇଯାଏ ମାନେ ଗମେଣ୍ଟ୍ ଚାକିରି।
ହେସ୍। ମା ତୁମେ ଯଦି ନ ପଢିବ ଯେତେ ଜଣ ପଢେଇଲେ ବି ଯେତେ ଜଣେ କୋଚିଂ ଦେଲେ ବି ଥୋଡିନା ହବ।
ଓ ହୋ ହଁ ସେଇଟା ବି ତ ଠିକ୍ କଥା।
ଯିଏ ଠିକ୍ ପଢୁଛି ତାଙ୍କର ହଉନି
ମୁଁ ତ ପଢାପଢି ଚାଲିଛି ତମର ଭଲ ଆଉ। ତମେ କଣ କହୁଥିଲବା ପୋଲିସ୍ ପାଇଁ ପଡୁଛ ବୋଧେ ନା କଣ?
ହୁଁ ସେଇତ ଇଚ୍ଛା। ମାନେ ପୋଲିସ୍ ବର୍ଦ୍ଧି ପ୍ରତି ଗୋଟେ ଅଲଗ ପ୍ର କଣ ଅଲଗା ପ୍ରକାରର ଫିଲିଂସ୍ ନୁହେଁ।
ଓ ହୋ ଭଲ ଲାଗେ ଆଉ ପୋଲିସ୍ ହବାକୁ ଆଉ ପୋଲିସ୍ ର କଣ ଷ୍ଟାର୍ଟିଂ ଟା କଣ ଯୋଉ ଚାକିରି ମିଳେ ଷ୍ଟାଟିଂରୁ। କଣ ପୋଜିସନ୍ ମିଳୁଥିବ
ଷ୍ଟାଟିଙ୍ଗ୍ ପୋଜିସନ୍ ସେମିତି କେମିତି ପୋଷ୍ଟ ପୋଷ୍ଟ ବାହାରିବ ତମେ ତ ଫର୍ମ ପ ରେଲୱେ ପୋଲିସ୍ ବାହାରୁ କି ହୋମଗାର୍ଡ ବାହାରୁ କନଷ୍ଟେବଳ ବାହାରୁ ଫର୍ମ ପକେଇବ।
ସବୁ ମିକ୍ସ୍ ହେଇକି ରହୁଛି ନା।
ହଁ ଫର୍ମ ପକେଇବ ପକେଇ ସାରିଲା ପରେ ଯଉ ଯଉମାନେ ସବୁ ୟୁ ପି ଏସି ଦିଅନ୍ତି ୟୁ ପି ଏସି ଏକ୍ଜାମ୍ ତାଙ୍କର ରଙ୍କ୍ ଆଉ ହୁଁ ମାନେ ମାର୍କ ଅନୁସାରେ ତାଙ୍କ ସେଇମାନଙ୍କୁ ମିଳେ କିଏ କୋଉ ଇଏ ପୋଷ୍ଟରେ ରହିବ କିନ୍ତୁ ଏଇ ଯୋଉ ପୋଷ୍ଟରେ ବାହାରିଛି କନଷ୍ଟେବଳ କି ହଁ ମୁଁ ଆଉ ପରେଷ୍ଟର୍ ଫରେଷ୍ଟର୍ ଫରେଷ୍ଟର୍ ତ ସେ ଗୋଟେ ଜବ୍ ପାଇଁ ବାହାରୁଛି ନାମ ଏକ୍ଜାମ୍ ଦେଲ ବାସ୍ ସେଇ ଜବ୍ ରେ ହିଁ ରହିଲେ ତାପରେ ଯଦି ତୁମେ ହୁଁ ତାପରେ ଯ ଯୋଉଟା ପ୍ଲସ୍ ଟୁ ସରିଲା ପରେ ବାହାରୁଛି ଧର ପ୍ଲ ସେମାନେ ପ ପକେଇବେ ଆଉ ଯୋଉଗୁରା ଧର ତା ଉପର ପୋଷ୍ଟ୍ ଗୁରା ମାନେ ପି ମାନେ କରିଥିବ ଗ୍ରାଜୁଏସନ୍ ସେମାନେ ଚାହିଁଲେ ବି ଜବ୍ କରିସାରିଲା ପରେ ବି ପଢିକି ଏକ୍ଜାମ୍ ଦେଇକି ମାନେ ଧୀରେ ଧୀରେ ଉପରକୁ ଉଠି ପାରିବ।
ବହୁତ କଷ୍ଟ ହବ କାରଣ ଫରେଷ୍ଟ୍ ଗାର୍ଡ ଯୋଉ ପୋଷ୍ଟ୍ ଗାର୍ଡ ଏଗୁଡା ତ ବି ଏକା ହଉଛି ମାନେ ମୁଁ ବି ଜାଣିଛ ବି
ହୁଁ ବେଶୀ ତ ଏଇ ବେଶୀ ପୁଲିସ୍ ଫୁଲିସ୍ ଏଇ ସବୁ ଜବ୍ ବାହାରୁଛି ଯୋଉ ସୁବିଧା ହେଇ ଯାଉଛି।
ଏଇ ପୋଷ୍ଟ୍ ଗାର୍ଡ ପାଇଁ ମାନେ ଯେତିକି ସିଟ୍ ନାହିଁ ତାଠୁ ଅଧିକ ପିଲା ପଇସା ଦେଇ ଦେଇଥିଲେ ଆମର ନୟାଗଡରେ ମୁଁ ଜାଣିଛି ଆମର ନୟାଗଡ ଜିଲ୍ଲା ନା। ତାଙ୍କର ଯିଏ ଅଛନ୍ତି ଯିଏ ଟିକେ ମାନେ କରୁଛନ୍ତି? ତାଙ୍କୁ ଏତେ ପିଲା ପଇସା ଦେଇଥିଲେ, ଯେ ଦେଖିଲା ବେଳକୁ ପୋଷ୍ଟ ମାନେ ହେତିକି ନାହିଁ, ସବୁ ତ ପଇସା ଗଲା, ଆଉ ଯେ ପାଠ ପଢ଼ିକି ପରୀକ୍ଷା ଦେଇଥିବ, ତା ପାଇଁ ସିଟି କୋଉଠୁ ଆସିବ? ଜଲଦି, ଜଲଦି ଖାଅ। ଟିକେ ଅସୁବିଧା ହଉଥିବ, ତଥା ବିି, ତମ କୋଉ ମାନେ ଜବ କରିବାର ଇଛା ଅଛି ପୋଲିସର ଅ ।
ମୁଁ ସେମିତି କିଛି ନାଇଁବା। ପୋଲିସୀ ହୁଁ, ବର୍ଦି ପ୍ରତି, ମୁଁ ଟିକେ ଭଲ ଲାଗେ।
ଓ, ମାନେ, ଯୋଉ ବି ପୋଲିସ ର ଯୋଉ ବି
ହଁ, ହଁ, ଭଗବାନ ଯେତେବେଳେ ଗଭର୍ଣମେଣ୍ଟ ଜବ ଦେବେ, ସେ ଯୋଉ ବି ପୋଷ୍ଟ ରହିଯିବା ଦରକାର, ପଛରେ ମିଳିବ କି ନ ମିଳିବ?
ହଵ, ନା ନା, ଗୋଟେ ଭିତରେ ବି, ଗୋଟେ ଗୋଟେ ଇଚ୍ଛା
ହଁ ନିହାତି ଆଉ ମୁଁ ଆଉ ଚାହିଁବି କି ତଳପୋଷ୍ଟ ରହିବି । ଉପର ପୋଷ୍ଟରେ ରହିଥିବେ, ଇଚ୍ଛା ଥିବ, ହେଲେ ଇଛା ହେଲେ କଣ ହବ, ହବା ଦରକାର ନା?
ନାଇଁ ଇଛା ଦେଖିକି ହେଟା କଲେ ହବ ଯେ, କିନ୍ତୁ ଯୋଉଗୁରା ନାକି ଅଧିକ କମ୍ପିଟେସନ ଅଛି ଦିଟା ରୋଡ ଅଛି, ଗୋଟେ ରୋଡରେ ଘ, ଟ୍ରାଫିକ ରେ ଗହଳି ଅଛି, ଗୋଟେ ଥିରେ ରେ କମ ଟ୍ରାଫିକ ଅଛି, ତମେ ଯଉଥିରେ କମ ଟ୍ରାଫିକି ସେଇଥିରେ ଯଦି ଆମେ କରିବା ପରିଶ୍ରମ କରିବାକୁ ଏ ଜଲଦି ଘରେ ପହଞ୍ଚିବାର ଚାନ୍ସ ଅଛି, ସେଭଳିଆ ଆଉ। ଆଉ, ଏଇଥିରେ ଟିକେ କମ୍ପିଟିସନ ତ ହାଇ, ଆଉ କଣ କରିହବ? ହଉ ଜାରି ରଖ ତ ତମର ହେଇଯିବ ବୋଧେ ମୋତେ ଲାଗୁଛି? କାରଣ ଜଣ ଜଣ ଙ୍କର ଇଚ୍ଛା ନଥା ଥାଏ ଜଣ ଜଣ ଙ୍କର ଇଚ୍ଛା ନଥାଏ ସେ ପଢନ୍ତି। ଆଉ ଜଣ ଜଣ ଙ୍କର ସେଇ ଜିନିଷ କରିବାକୁ ଇଚ୍ଛା ଥାଏ ସେମାନେ ପଢନ୍ତି ଏଇଟା ଭିତରେ ପଡକ ଅଛି ନା ଆଉ ତମର ତ ଇଚ୍ଛା ଅଛି। ଚି ପୋଲିସ ସେଠୁ ଇଚ୍ଛା ଅଛି ମାନେ ସେଇ ହିସାବରେ ତମେ ପରିଶ୍ରମ ତ ପଡୁଥିବା। ତେଣୁ ହବାର ଚାନ୍ସ ଟିକେ ଅଧିକ ଆଉ
ପେକ୍ଷା କୋଉଦିନ ଦିନ ହଉଛି।
କଣ ଲାଗୁଛି କେତେ ବର୍ଷା ତଥା ଗୋଟେ ନାହିଁ ଆ
ସେମତି ମୁଁ ହଁ ଦିନ ରାତି ଚବିଶ ଘଣ୍ଟା ଦିନ ରାତି ଚବିଶ ଘଣ୍ଟା ପଢିଲେ ମୁଁ ଏତେ କିଛି କହିି ଚବିଶଣ୍ଟା ପଡୁନି ନା ତମ ସବୁ କି ମ୍ୟାନେଜ କରିବାକୁ ପଡୁଛି ସବୁ କିଛି ମ୍ୟାନେଜ ପରେ ବି ମୁଁ କେମତି କହିଦେବି ଆମ ହେଇ ଆଉ ତାପରେ ଏବେ ୟୁଟ୍ୟୁବ ରେ ଯୋଉ ସବୁ ଯୋଉ ସବୁ କ୍ଲାସ ହଉଛି ୟୁଟ୍ୟୁବରେ ମାନେ ଏବେ ତ ଉଁ ଏକ୍ଜାମ ଯେ ଏକ୍ଜାମ ହଉଛି ସେ ସବୁ ସିଲାବସ ବାହାରୁ ପ୍ରାୟେ କ୍ୱଶ୍ଚିନ ଆ ଜି ଆଉ ଦ୍ୱିତୀୟତଃ ୟୁଟ୍ୟୁବ ରୁ ଯାହା ପଢେଇ ଯାଇଥିବ ତା ଦେହରୁ ଦିଟା ତିନିଟା ଯଦି ଆସିଥିବ ଆସିଥିବ।
ଦିଟା ତିନିଟା
ହଁ ୟୁଟ୍ୟୁବରେ ଯୋଉ ସବୁ କ୍ଲାସ ହଉଛି ଏତେ କ୍ୱାଶ୍ଚିନ ଆସୁନି ଆସୁଛି। ଦି ତିନଟା ଚାରଟା ଆସୁଚି ମାନେ ସବୁ କ୍ୱାଶ୍ଚିନ ଆସୁଛି ସେମତି
ପାଉସଲି ପରା ପଢି କଣ ଲା
ହୁଁ ତ ସବୁକୁ ପଢତେ ପଡିବ ୟୁଟ୍ୟୁବୁ ପଢତେ ପଢିବ ବହିରୁ ପଢତେ ପଢଡିବ ସବୁ ଯଦି ପଢିକି ଯିଏ ପୁରା ସବୁ ପଢିକି ପୁରା ସାଦେ ଦେଇଥିବ ଦେନ୍ ସିଏ କନଫିଡେନ୍ସ ସତ କହିପାରିବ କିଁ ମର ହେଇଯିବ ବୋଲି।
ଓହୋ ତାହେଲେ ପୁରା ପଢିକି ସେଇ ମାନେ ଲାଇନରେ ପୁରା ପୋକ ହବାକୁ ପଡିବ।
ହୁଁ ନହନି କିଛି ହବନି ବେଳେ ବେଳେ ସିଲାବସ୍ ବାହାରକୁ କୋଶ୍ଚନ ପଳେଇବା।
ଏମିତି ହେଲେ କଣ ଏମିତି ଯ ପ ପୋକ ଭଳିଆ ପଡୁନ। ଜା ଉପ ପରେ ଯାଇକି ତାର କିଛିବ ବୋଲି। ସମ୍ଭାବନା ଅଛି ତ। ଆମର ଜଣେ ଏଠି ଆର ଆଇ ବି ପଢୁଛନ୍ତି। ତାରିକ୍। ଆମର ଏଇଠି ଜଣେ ଯୋଉ ଆର ଆଇ ପଢୁଛନ୍ତି ସେ କୁହଛନ୍ତି ପୁରା ଭଲ ସେ ପଢା ପଢି କର।
ହଁ ଯଏ ବି ଆର ଆଇ ଏକ୍ସଜାମ୍ ଦେଇକି ଆଉଛି ଧର ଯାର ଧର ଯା କାର ଏକ ତାରିଖ ଅଛି। ଏ ତାଙ୍କର ଅଲଗା କୋଶ୍ଚନ ଆସିଥିବ। ଯାହାର ଅଛି ଦଶ। ତାରଖ ତାଙ୍କର ବି କୋଶ୍ଚିନ୍ ପାଟନ ଅଲଗା। ଥିବ ସେମ୍। କୋଶନ ଆସନି କାହା ଭାଗ୍ୟରେ ଭଲ କୋଶ୍ଚନ ପଡିଯାଏ କାହା ଭାଗ୍ୟରେ। ପୁରା ଖରାପ। କୋଷଚେନ୍ କାହା ଭାଗ୍ୟରେ ସହଜ ବେଳେ। କୁହନ୍ତି ଲକ୍ ସେଭଳିଆ ସେମେ କୋଶ୍ଚିନ୍ ତ କେବେ ଆସେନି ସେମେ କୋସ। ମୁଁ କେବେ ଆସନି। ଆଜି ଗୋଟେ ଯେମିତି ଯେ କୁ। ଆସିଲା ତାପ। ଯୌଡା ଏକ୍ସଜାମ ରେ ସେ କୋଶ୍ଚିନ୍ ସେମତି ନାଇଁ ଗୋଟେ ଦିଟା ଯଦି ସେମେ ଆସଥିବ ଅଲଗା ଅଲଗ ପକ୍। କାନ୍ତି
ଓହୋ ମାନେ ଗୋଟେ ଦିନରେ ସମସ୍ତିଙ୍କର ଏକ୍ଜାମ ଟା ହୋଉନି?
ଗୋଟେ ଦିନର ସ ଗୋଟେ ଦିନରେ ପୁଣି ଏକ୍ଜାମ। ଶହେ ଦୁଇସ ସେମିତି ହୁଏ କିନ୍ତୁ, ସେଇଦିନ ଯୋଉ କୋସଚୀନ୍ନ ଆସିଥିବ ତା ଦି ଚାରି ଦିନ ପରେ ଛାଡିକ ଯୋଉ ଏଗଜାମ ହବ ସେମ କୋସଚୀନ୍ନ ଆସ ସେଇ ଟାଇପ ର କୋଶ୍ଚେନ ଆସେ, ସେଇ ଟାଇପ ର କୋଶ୍ଚେନ ଆସେ କିନ୍ତୁ ସେମ ଆସେନି।
ଓହୋ ନାନା ମୁଁ ଯୋଉ କହିଲି ମାନେ ଆର ଆଇ ଗୋଟେ ଏଡା ବଡ ଜବ ଟେ ସେ ମାନେ ସେ ପଇସା ଦେଇକି ମାନେ ଜବ୍ ମାନେ ପାଇବା। କାହିଁକିନା ଗମେଣ୍ଟ ଚାକିରି। ସେ କଇଲେ ତମେ ପୁରା ଭଲସେ ପଢାପଢି କର ଯଦି କିଛି ମାର୍କ ଏପଟ ସେପଟ ହେଇଗଲା ଆମକୁ ପନ୍ଦର। କୋଡ଼ିଏ ଲଖ୍ୟା ଦେଲେ ଆମେ। ଏଦି କରେଇ ଦବୁ ଜବ ଟା ମାନେ ଏତେ ପଢିକି ବି ପଇସା ଦବାକୁ ପଡୁଛି ଯଦି ଅଳ୍ପ ମାର୍କରେ ନହବ କିଛି ମାର୍କ ରହିଛି ଆଉ ଏବେ ଯୋଉ ଭଳିଆ ପରିସ୍ଥିତି ହେଲାଣି ସମସ୍ତିଙ୍କ। ଓହୋ ହଉ ଠିକ୍ ଅଛି ଦିଦି। ମାନେ ଟାଇମ ହେଇଗଲାଇଁ। ଆଉ ପରେ କଥା ବା ବା। କଥା ହେଇ ବହୁତ ଭଲ ଲାଗିଲ ରଖୁଛି ଥାଙ୍କୟୁ ହଁ ହଁ ହଁ।